ହ
ହାଲୋ।
ହାଲୋ।
ହଁ କଣ କରୁଛୁ?
ହାଲୋ।
ହ୍ୟାଲୋ କଣ କରୁଛୁ? ହାଲୋ।
ହଁ।
କଣ କରୁଚୁ?
ଏଇଠି ବସିଚି ଆଉ।
ଆଉ ଚା ଜଳଖିଆ ସଲାଣି?
ଶୁବୁନି।
ମୁଁ କହିଲି ଚାହା ଜଳଖିଆ ସରିଲାଣି?
ନାଇଁ ବା ଏବେ ଟିକେ ଚା ପିଉଚି।
ଓହୋ, ଆଉ ଛୁଆ ଟିଉସନ ଯାଇଚନ୍ତି ନା ଆସିଲେଣି?
ଏବେ ଆସିଲେ।
ଆଉ ଆଜି କଣ ରୋଷେଇବାସ ସବୁ ହେଇଥିଲା?
ହଁ ରୋଷେଇ ରୋଷେଇ କଣ? ଠା ଏବେ ରୁଟି ଜଷ୍ଟ କରିକି ଆସିଲି। ଆଉ ରୁଟି କ୍ଷୀର ଖାଇଦବୁ ଆଉ।
ଆରେ ତୋ ଭଉଣୀ ବାହାଘର ଥିଲା ବା ତୁ ଯାଇନୁ କି?
ଶୁଭୁନି?
ଏ ତୋ ଭଉଣୀ ବାହାଘର ଥିଲା ବା ତୁ ଯାଇନୁ କି?
ଯିବି ଏକୋଇଶି ବାଇଶି ଆଡକୁ।
ଓହୋ, ଆଉ କଣ ଭଉଣୀ ବାହାଘର ପାଇଁ କଣ ସବୁ କିଣାକିଣି ସରିଛି ନା ନାଇଁ କଣ କିଣିବୁ?
ନାଇଁ ସିଏ ତ ଆସିଥିଲା ତା ମାମୁଁ ଘରକୁ ମୁଁ ତାକୁ ଖାଇବାକୁ ଏଇଠିକି ଡାକିକି ନେଇ ଆସିଥିଲି। ଆଉ ତା ପାଇଁ କି ଚୁଡି ଶାଢୀ ଫାଢି ସବୁ କିଣା କିିଣି କରି ଦେଇ ଦେଇଚି। ହୁଁଁ ଆଉ ସେମିତି କିଛି ନାଇ।
ହଁ ଏଇ ଯୋଉ କଣ କନିଆ ଡାକେରା ନା କଣ ତାକୁ କହନ୍ତି?
ହଁ କନିଆ ଡ଼ାକରା।
ଓହୋ, ତା ସିଏ ଆସିକି ଗଲାଣି ନା?
ହଁ ସେଇଟା
ତାଙ୍କର ମାନେ କଣ ମାନେ ମନ୍ଦିର ବାହାଘର ନା ଏମତି ଘର ବାହାଘର?
ନାଇଁ ତାଙ୍କର ମଣ୍ଡପରେ ବାହାର କରୁଚନ୍ତି।
ମଣ୍ଡପ ମାନେ ଘର ପାଖରେ? ହେଇଥିବ ତ?
ହଁ ସେଇଠୁ ପଚାଶ ଶହେ ମିଟର୍ ହବ।
ବାହାଘରରେ କଣ ସବୁ ତୋ ପିନ୍ଧିବା ପାଇଁ କଣ ସବୁ କରିଛୁ?
ଶୁବୁନି?
ତୁ ପିନ୍ଧିବା ପାଇଁ ସବୁ ବାହାଘରରେ କଣ କରିଛୁ?
ହଁ। ମୁଁ ଶାଢ଼ୀ ଗୋଟେ ଆଣିଛି। ଆଉ ନେକଲେସ୍ ଗୋଟେ ମଗେଇଚି। ଆଉ ସେ ଶାଢୀର ଚୁଡି କଲର୍ ଟା ମିଳୁନି ଦେଖିଆ ଗଲେ ଘରକୁ କିଣିବି ଆଉ।
ଆଉ ଛୁଆଙ୍କର ଡ୍ରେସ୍ ହେରିଆ କରିଚୁ ନା ନାଇଁ?
ହଁ ଛୁଆଙ୍କର ହେଇଚି ଆଉ।
ଆଉ ତାଙ୍କର କଣ ମାନେ କେମିତି କଣ ବାହାଘର ହବ? ମାନେ କଣ ହଳଦୀ ମେହେନ୍ଦୀ ଏଗୁଡ଼ା ସବୁ କରିବେ ନା ନାହିଁ ସେମିତି ନର୍ମାଲ୍ ବାହାଘର?
ହଲଦୀ ମେହେନ୍ଦୀ କଥା ତ ମୁଁ କହିପାରିବିନି। ଗଲେ ଯାହା ଜଣା ପଡିବ।
ଆଜିକାଲି ସବୁ କରୁଚନ୍ତି ନା ହଳଦୀ ରସମ କରୁଚନ୍ତି। ମେହେନ୍ଦୀ କରୁଚନ୍ତି। ତାପରେ ଯାଇକି ବାହାଘର। ମୁଁ ଭାବିଲି ସେମିତି କଣ ସବୁ କରୁଥିବେ। ତମର କଣ ପୁରା ଗାଁ ରେ ଘର ନା ମାନେ ଏମିତି ଟାଉନ ଏରିଆରେ?
ଟାଉନ ଟୁ ଶହେ ମିଟର ଭିତରକୁ ହବ ଆଉ।
ହଁ ତା ମାନେ ତ ଟାଉନରେ ଯାଉଥିବ ନା ଆଜିକାଲି ତ ସବୁ ଟାଉନରେ ହେଇଗଲାଣି ହଳଦୀ କରୁ କର ମେହେନ୍ଦୀ କରୁଛନ୍ତି ଏଗୁଡ଼ା ସବୁ କରୁଛନ୍ତି ଆମର କଥାେ କରିବେ କି କଣ ଆଉ।
ହଁ କରିବେ କି କଣ ତାଙ୍କର ଛବିଶ ରେ ବାହାଘର। ଅ ମୁଁ ଏକୋଇଶି ବାଇଶି ଆଡକୁ ଗଲେ ଯାହା ଜଣା ପଡିବ ଆଉ।
ଆଜିକାଲି ତ ମାନେ ହଳଦୀ ମେହେନ୍ଦୀ ଠାରୁ ଅଧିକା ନାଚ ଗୀତ ଫଟ ଟ ସୁଟ୍ ଏଗୁଡ଼ାକ ବେଶୀ ଆଉ। ହଉ ସେଇଆ କଣ କରିବି ବୋଧେ ଆଉ ତୁ ଆଉ ଜାଣିନୁ କଣ କରିବୁ।
ନା ମୁଁ ଜାଣିନି।
ଆଉ ମାନେ ଝିଅ ମାନେ କଣ ଦେଖିବାକୁ ସୁନ୍ଦରତ। ମୁଁ ତ ଦେଖିନି ତୋ ଭଉଣୀକୁ। ଯାହା ଏମିତି ଫୋଟୋରେ ଦେଖିଥିଲି ସେ ଛାଡିଥିଲା ଇନଷ୍ଟାଗ୍ରାମରେ ମୁଁ ଦେଖି ଖାଲି ଦେଖିଥିଲି।
ନା ମ ଦେଖିଛୁ ଯଦି ଜାଣିନାଉ ସୁନ୍ଦର କି କଣ ଚଳିବ ଆଉ।
ଆଉ ପୁଅ କଣ କରୁଛି।
ପୁଅର ଇଲେକ୍ଟ୍ରିକ ସପ୍ ଅଛି ମୁଁ ଶୁଣୁଛି ତ।
ନାହିଁ ଭଲ ଘର।
ହଁ ହଁ ଘର ଭଲ ସିଏ ସେଇ ଘର ଭଲ ଦେଖିକି ଦଉଛନ୍ତି ଆଉ।
ଆଉ ତମର କଣ ସବୁ ଆଉ କଣ ସବୁ ତମର ସବୁ ମାନେ ହୁଏ ସବୁ ମାନେ ଯେମିତି ବାହାଘରରେ ଆମର ଯେମିତି ହେଉଛି ହଳଦୀ ମେହେନ୍ଦୀ ହେଲା କି ମନେକର ଯୋଉ ଦିନ ବାହାଘର ହବ ଆମର ସେଦିନ ମଙ୍ଗନ ହୁଏ ତା କିଛି ଦିନ ପୂର୍ବରୁ ଆମର ଯୋଉ ହୁଏନି କଣ ଯୋଉ ବଡି ବଡି ପରା ହୁଏ ବା କଣ ତାକୁ କୁହନ୍ତି?
ଯାଇବଡି ଅନୁକୂଳ।
ହଁ ସିଏ ଯେମିତି ହୁଏ ତମର ସେମିତି କଣ ଅଛି ନା ନାହିଁ।
ହଁ ଅଛି ଯାଇବଡି ଅନୁକୂଳ ସତର ତାରିଖରେ ଗଲା କାଲି ଗଲା।
ହୁଁ। ସେଥିରେ କଣ ସବୁ ହୁଏ।
ଆଉ